ନମସ୍କାର ବା।
ଆଜ୍ଞା।
ଆଉ ଦିଦି କଣ ଖବର ସନ୍ଧ୍ୟାବେଳେ କଣ ଖାଇଥିଲେ?
ଆଜି ସନ୍ଧ୍ୟା ବେଳେ ଚାଟ ଖାଇଥିଲି।
ଆଚ୍ଛା! ବର୍ଷା ଦିନ ଏବେ ବର୍ତ୍ତମାନ ବାହାରର ଖାଦ୍ୟ ଟିକେ ବାରଣ କରନ୍ତୁ, କାରଣ ଆପଣ ଆପଣ ଜାଣି ବର୍ଷା ଦିନରେ ଟିକେ ବର୍ଷା ଷ୍ଟାର୍ଟ ହେଇ ଆସୁଛି ତ ବାହାର ଖାଇବା ଏତେ ହାଇଜେନିକ ନୁହଁ ତେଣୁ କରି ଟିକେ ଦହକ ଖାଆନ୍ତୁ ନାହିଁ।
ହଁ ବୁଝିପାରୁଛି ଏଥିପତି ଧ୍ୟାନ ଦେବି। ଆଉ ଆପଣ କଣ କରୁଛନ୍ତି?
ନା ଦିଦି ବା ଏଜାମ ଥିଲା ୟ ର ତ ପଢିଆର ଟିକେ ଭାବୁଥିଲି ପଢିବି ବୋଲି, ପଢିବି ବୋଲି ଭାବୁଥିଲି କଣ, ବସିକି ପଢୁଥିଲି, ଷ୍ଟାଟ କରୁଥିଲି ଆଉ ପଚିଶ ଏଜାମ ଅଛି କଣ କରିବା, ଏମତି ଟିକେପ ସେତ ଭଲରେ ହେଇ ଚେଷ୍ଟା କରିବା କଣ ହଉଛି, କଣ ନାଇଁ ଦେଖିବା ଏଥର ଆଉ ଆଚ୍ଛା, ଆପଣଙ୍କର ଅ ଆପଣଙ୍କର ଗ୍ରାଜୁଏ ସରିଯାଇଛି ଆଉ ଆପଣ ଏବେ କେ ଆପଣ କଣ କହୁଥିଲେ ଶିକ୍ଷକତା ପାଇଁ ଆଗ୍ରହ, ଆଗ୍ରହୀ ଅଛନ୍ତି ଆପଣ
ହଁ ମୋ ଶିକ୍ଷକତା ପାଇଁ ଆଗ୍ରହୀ ଅଛି ତ ୟା ଭିତରେ ମୁଁ ଯାହାବି କରୁଥିଲି ପ୍ରାଇଭେଟ ଜବ୍ ତ, ବର୍ତ୍ତମାନ ସେ ସବୁ କହିି କହିକି ମୁଁ ଚାହୁଁଛିି ଶିକ୍ଷାକତା କରିବା ପାଇଁ
ହ ନିଶ୍ଚୟ ସେ ଗୋଟେ ଭଲ, ସୁନ୍ଦର କଥାବାର୍ତ୍ତା ସୁନ୍ଦର ପଦକ୍ଷେପ ଆପଣଙ୍କର ଗୋଟେ, ଆପଣ ଯୋଉ ବେସରକାରୀ ଚାକିରି କରିଛନ୍ତି, ତାକୁ ଛାଡିକି ପଢେଇବା ପାଇଁ ଚାଁହୁଛନ୍ତି, ତାପରେ ଶିକ୍ଷାଗତ କରିବା ପାଇଁ ଶିକ୍ଷକତା ବୃତ୍ତିକୁ ଆପଣେଇ ପାଇଁ କରିବା ତ
ଆଜ୍ଞା!
ଯେ ଆପଣଙ୍କୁ ଶିକ୍ଷକତା ବୃତ୍ତି କଣ ପସନ୍ଦ ଆସିଲା, କେମିତି କାହାଠୁ ଅନୁପ୍ରାଣିତ ହେଲେ? ଆଉ କଣ ଭାବିଲେ, ଭାବିଲେ ମନରେ କିନ୍ତୁ ନାଇଁ ମୁଁ ଶିକ୍ଷକତା କରିବି
ଏ ଅନୁପ୍ରାଣିତ ହେଲିକି ବେସରକାରୀ କ୍ଷେତ୍ରରେ କେତେ ଦିନ ପର୍ଯ୍ୟନ୍ତ ଏମିତି କରିବି, ଏମିତିରେ ବି ଘରେ ସବୁବେଳେ ଳେ ଗୋଟେ ଝିଅ ପାଇଁ, ସବୁବେଳେ ଗୋଟେ ସୁରକ୍ଷିତ, ତ ଭାବନ୍ତି କି ଏଇଟା ହିଁ ହଉଛି ଗୋଟେ ଝିଅ ପାଇଁ ସୁରକ୍ଷିତ ଜବ୍ ତ ସେଥିପାଇଁ ଘରେ ବି ସବୁବେଳେ କୁହନ୍ତି, ମୁଁ ତାପରେ ମୁଁ ବି ଭାବିଲି କି ନା ଆଉ ସବୁ ପରେ ସେଇ ସେଇ ରାସ୍ତାରେ ଗଲେ ଠିକ ହବ, ଗୋଟେ ଝିଅ ପାଇଁ ଶିକ୍ଷକତା, ମତେ ବହୁତ ପସନ୍ଦ ବି ଲାଗ ଲାଗେ ପିଲାମାନଙ୍କ ସହିତ ବାର୍ତାଳାପ, ପିଲାମାନଙ୍କ ଗହଣ ରେ ସମୟ ବି ବିତେଇବା ତ ସେଇଟା ନିହାତି ମୋ ପାଇଁ ଗୋଟେ ସୁଇଟେବଲ ଜବ ହେଇପାରିବ।
ଆପଣ ତ ଜାଣିଛନ୍ତି, ଗୋଟେ ଅ ଶିକ୍ଷକ ହଉଛି ଗୋଟେ ସମାଜର ଦର୍ପଣ ଯଦି ଆ ଗୋଟେ କୋଉ ଜାଗାରେ ଯଦି କିଛି ରୋଷେଇ ଭଲ ହଉଛି, ହଉନି, ଖରାପ ହେଇଛି ହୋଟେଲେରେ ଚଳିଯିବ କିମ୍ବା କୋଉ ଜାଗାରେ ଯଦି କୋଉଠି ମେଜରମେଣ୍ଟ ଠିକ ହେଇନି, ଆଉଥରେ ମେଜରମେଣ୍ଟ କରିହବ ଯଦି ଆପଣ ଗୋଟେ ଶିକ୍ଷକ ହେଇକି କେବଳ ଯଦି ଭୁଲ ଜ୍ଞାନ ଆପଣ ପ୍ରଦାନ କରୁଛନ୍ତି ସେ ଭୁଲ ଜ୍ଞାନ ଆପଣ ସର୍ବ ବ୍ୟାପି ଚାରିଆଡେ ଦେଲେ ମାନେ ବ୍ୟାପି ଯିବ ସେଇଟା ବହୁତ ଖରାପ ହେଇପାରିବ, ତେଣୁ ଶିକ୍ଷକର ବହୁତ ବଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଉ ଏଇ ପ୍ରତି ମଧ୍ୟ ଆମେ ଯତ୍ନବାନ ହବା କଥା ଆଉ ଗୋଟେ ଗୁରୁ ଦାୟିତ୍ଵ ଶିକ୍ଷକ ରହିଛି ଯେ- ଜ୍ଞାନର ବିକାଶ କରିବା ସହିତ ସାମଗ୍ରୀକ ବିକାଶ ଗୋଟେ ଛାତ୍ରର ବା ଗୋଟେ ଷ୍ଟୁଡେଣ୍ଟ ର ହୋଇଥାଏ ସାମଗ୍ରୀକ ବିକାଶ ଅର୍ଥାତ୍ ତାର ମାନସିକ କ୍ଷେତ୍ରରେ ଏବଂ ତାର ବିଭିନ୍ନ ପ୍ରକାର ଦକ୍ଷତା ଆଉ ତାର, ତାର ଗୋଟେ ସାଂସ୍କୃତିକ ଅଧ୍ୟୟନ ପ୍ରତି ସମାଜର ଏ ପ୍ରତ୍ୟେକ ପ୍ରତ୍ୟେକ ଜିନିଷରେ ଗୋଟେ ଶିକ୍ଷକର ମହନୀୟତା ରହିଥାଏ ଏବଂ ଆପଣ ନିଜେ ଶିକ୍ଷକ ହିସାବରେ, ଆପଣଙ୍କ ଗୋଟେ ରୋଲ ମଡେଲ ଯଦି ଆଉ ଗୋଟେ ଶିକ୍ଷକ ଭାବିବେ ଆପଣ କାହାର ରୋଲ ମଡେଲ ଗ୍ରହଣ କରନ୍ତି। ଆଉ ଏବଂ ଆପଣଙ୍କ ଭିତରେ କଣ ସେ ଅନୁଶୋଚନା ଆସିଲା, ଆପଣ ଭାବିଲେ ନାଇଁ ମୁଁ ଶିକ୍ଷକତା ହେବି। ଆଉ କଣ ଅ ସାମାଜିକ ଅ ଗୋଟେ ନିଶ୍ଚିତ ଭାବେ ଗୋଟେ ଶିକ୍ଷକ ଗୋଟେ ସମାଜର ବିପ୍ଳବ କରିପାରିବ ଗ ଗୋଟେ ଶିକ୍ଷକ ଶତରେ ସେତିକି ଅଭିଜ୍ଞତା ରହିଥାଏ, ଗୋଟେ ଶିକ୍ଷକ ପାଖରେ ସେତିକି ଅନୁଶୋଚନ ରହିଥାଏ ଆପଣଙ୍କ ପାଖରେ ବ୍ୟକ୍ତି ଭାରେ କଣ ଅନୁଷ୍ଚନ ଅଛି?
ନିଶ୍ଚୟ ଭାବରେ ଯେମିତି କହିଲି କି ଯେମିତି କି ଷ୍ଟୁଡେଣ୍ଟ ଛାତ୍ର ମାନେ ହଉଛନ୍ତି ଆଗାମୀ କାଲିର ଭବିଷ୍ୟତ ତ ସେମାନଙ୍କ ଭବିଷ୍ୟତ ନିର୍ମାଣରେ ନିହାତି ଭାବରେ ଗୋଟେ ଶିକ୍ଷକ ବହୁତ ମୁଖ୍ୟ ଭୂମିକା ସେ ନିର୍ବାହ କରେ ସେମାନଙ୍କୁ ଶିକ୍ଷା୍ ଯୋଗ୍ୟତା ପ୍ର ାନ ସହିତ ସେମାନଙ୍କୁ ଯେମିତିକ ବହୁତ କିଛି ମୌଳିକ ଶିକ୍ଷା ଏବଂ ବହୁତ କିଛି ସାଧାରଣ ଜ୍ଞାନ ଯୋଉଟା କି ସମାଜରେ ଆଗକୁ ଯାଇକି ବଞ୍ଚିବା ପାଇଁ ଜୀବନରେ ସେମାନଙ୍କର ସହାୟକ ହବ ଶିକ୍ଷା ବ୍ୟତୀତ ସେଇ ସବୁ ଶିକ୍ଷାର ବି ଜରୁରତ ଦରକାର ଅଛି ବହୁତ ତ ତେଣୁ କରି ମତେ ଲାଗିକି ମୁଁ ମତେ ଯେହେତୁ ଗୋଟେ ଗୋଟେ ପିଲାକୁ କେମିତି ତାକୁ ବିଭିନ୍ନ ପ୍ରକାର ଜ୍ଞାନ ମାଧ୍ୟମରେ ଯେମିତି କି ସାମାଜିକ ଜ୍ଞାନ ସହିତ ସେମାନେ ଙ୍କର ବୌଦ୍ଧିକ ଜ୍ଞାନ ର ଅଭିବୃଦ୍ଧି ହବ ତ ସେଇ ଉଦ୍ଦେଶ୍ୟରେ ମତେ ବହୁତ ଭଲ ଲାଗେ କିି ପିଲା ମଙ୍କୁ ବିଭିନ୍ନ ପ୍ରକାର
ହଁ ଶିକ୍ଷା ଦେଇପାରିବା ଆଗାମୀ ଭବିଷ୍ୟତ ପାଇଁ, ସେମାନଙ୍କର ଜୀବନଚର୍ଯକୁ ନେଇକି ହଉ ଆଗାମୀ ଭବିଷ୍ୟତ ଗଠନ କରିବା ପାଇଁ ହଉ ତ ତେଣୁ ତ ସେଇଥିପାଇଁ ମୁଁ ଭାବିଲି କି ହଁ ଏଇ ସବୁ ମାଧ୍ୟମରେ ମୁଁ ଶିକ୍ଷା ପିଲାଙ୍କୁ ପାଠ ପଢାରେ ଶିକ୍ଷା ଦବା ସହିତ ଏଇ ସବୁ ବିଷୟରେ ବି ସେମାନଙ୍କୁ ଜୀବନରେ ଦିନେ ଭଲ ମଣିଷ ହେଇକି ବି ଆସିପାରିବେ ତ ନିହାତି ଭାବରେ ଏଇ ସବୁ ମତେ ବହୁତ ପ୍ରଭାବିତ କରେ, କି ଯେମିତି ଗୋଟେ ଶିକ୍ଷକ ଚାହିଁଲେ ପିଲାର ଅ ଶିକ ସାମାଜିକ ଶିକ୍ଷା ସହିତ ତାର ବୃତ୍ତିଗତ ଶିକ୍ଷା ସହିତ ବହୁତ କିଛି ସାଧନ ରେ ସହାୟକ ହେଇପାରେ, ଜଣେ ଶିକ୍ଷକ ର ଭୂମିକା ବହୁତ ରହିଛି
ଆଚ୍ଛା ଧର୍ନା ଧର୍ମ ତତ ସୁଖମ ଆମେ ଦେଖୁଛେ ବି ଯା ଦାଟି ବି ନା କ କହୁଛେ ଏଇ ଯୋଉ ବିଦ୍ୟା ଯୋଉଟା ବିନୟ ପ୍ରଦାନ କରେ ମନୁଷ୍ୟକୁ ଆଚ୍ଛା ବର୍ତ୍ତମାନ ସମୟରେ ଆପଣ ଛାତ୍ର ଦେଖୁଛନ୍ତି, କିଛି କି ଜାଗାରେ ରିଭଲଭର ଧରିକି ଆସୁଛନ୍ତି ବନ୍ଧକୁ ଧରିକି ଆସୁଛନ୍ତି ଶିକ୍ଷକଙ୍କୁ ଡରାଉଛନ୍ତି ଶିକ୍ଷକଙ୍କୁ ମାଡ ମାରୁଛନ୍ତି ତ ଆପଣଙ୍କର ଏଥିରେ ବିଚାର କଣ କୋଉ ଭଳି ଭାବେ ଗୋଟେ ଛାତ୍ର କ ପ୍ରାଥମିକ ସ୍ତରରେ ଗଢି ଏଇ ଜିନିଷ ରୁ ଅ ଆମେ ଗୋ ଗଟେ ଛାତ୍ରକୁ ନିବୃତ କରିପାରିବୁ?
ହଁ ନିହାତି ଭାବରେ ଯେମିତି କହିଲେ କି ସେମାନଙ୍କ ଯେମିତି ମାଟିକୁ ଯେମିତି ଭାବରେ ଗଢ଼ାଯାଏ ଥିବା ସମୟରେ ତ ତେଣୁ ସେମାନଙ୍କୁ ଶିଶୁ ସେମାନଙ୍କ ଶିଶୁ ଜୀବନୀରୁ ସେମାନଙ୍କୁ ପ୍ରାଥମିକ କ୍ଷେତ୍ରର ପ୍ରଥମ ସୋପାନ ର ହିଁ ସେମାନଙ୍କୁ ଏହି ସବୁ ଜ୍ଞାନ ର ଆବଶ୍ୟକତା ଅଛି, ଜୀବନରେ କଣ କରିବା ଉଚିତ ନ କରିବା ଉଚିତ ସେଇ ସବ ର ବହୁତ ଆବଶ୍ୟକ ଅଛି, ତା ସହିତ ସେମାନଙ୍କର ଅଭିଭାବକଙ୍କ ସହିତ ଶିକ୍ଷ ର ବି ବହୁତ ମୁଖ୍ୟ ଭୂମିକା ଏଇଠି ରହୁଛି ତ ତେଣୁ ଯେମିତି କହିଲେ କି ଆଜିିକାଲିର ବିଶୃଙ୍ଖଳିତ ଛାତ୍ର ଛାତ୍ର ମାନେ ଏଇଭଳି ସବୁ ପଦକ୍ଷେପ ନେଉଛନ୍ତି, ତ ନିହାତି ଭାବରେ କୋଉଠି ନା କୋଉଠି ଏହା ପ୍ରମାଣ ଦେଇକି ସେମାନଙ୍କର ପ୍ରଥମ ପ୍ରାଥମିକ ସୋପାନରୁ ହିଁ ସେଇ ସବୁ ଜ୍ଞାନର ଅଭାବ ରହିଛି କେହି ସେମିତି ସେ ସେଇ ଦିଗରେ ପ୍ରେରଣା ଦେଇ ପାରି ନାହାନ୍ତି କି ଜଣେ ଗୁରୁଜନ ଶିକ୍ଷକ ଆମ ପାଇଁ କହୁତୁଲ୍ୟ ସେମାନଙ୍କର ସ୍ଥାନ, କୋଉଠି ତ ଆମେ ସେମାନଙ୍କ ପ୍ରତି ଆମର ବ୍ୟବହାର କଣ ରହିବା ଉଚିତ୍ ନିହାତି ଯେମିତି କିି ଆମର ଓଡିଆରେ କୁହାଯାଉ ସମସ୍ତେ ଜାଣନ୍ତି ଗୁରୁଙ୍କୁ ନମଣିବ ନ ର ଗୁରୁ ହିଁ ସାକ୍ଷାତ ଈଶ୍ୱର ତ ନିହାତି ଭାବରେ ଗୁରୁଙ୍କର ଭୂମିକା ଆମ ଜୀବନରେ ବହୁତ ଯଦି ସେଇ ଗୁରୁଙ୍କ ପାଖକୁୁ ତ ସେମାନେ ଏଇଭଳି ଭାବରେ ମାନେ ଆକ୍ରମଣ କରିପାରୁଛନ୍ତି ତ ନିହାତି ଭାବରେ ବହୁତ କମି ରହିଯାଇଛି, କି ସେମାନଙ୍କ ସେମାନଙ୍କ ମାନସିକ ଚିନ୍ତାଧାରାରେ ଅଭିବୃଦ୍ଧି ବା ସେଇ ଜ୍ଞାନର ଅଭାବ ରହିଛି ନିଶ୍ଚୟ ଭାବରେ
ନି ଯୋଉ କଥା ବି ଆପଣ ପରିଲିଖିତ କରିଛନ୍ତି ବା ଆପଣ ଭାବିଛନ୍ତି ସେଇ ଜିନିଷ ଉପ୍ରକୃତ ବାସ୍ତବିକ ଭାବେ ଗୋଟେ ଉ ଛୋଟ ଛୁଆକୁ ଯୋଉ ଭଳି ଭାବେ ଆମେ ଗଢିବା ତାର ମାନସିକତାକୁ ଯୋଉ ଭଳି ଭାବେ ତାକୁ ଆଚରଣ ଶିଖେଇବା ଏବଂ ଛୋଟ ଛୁଆଟି ସାମାଜିକ ଭାବ ଭାବ ଅ ଯାହାବି ସମାଜରେ ଯାହା ଘଟୁଛି ସେଥିରୁ ସେ ଶିକ୍ଷା ପାଇଥାଏ। ତାର ମୂଲ୍ୟ ବଧ ସେଇଥିରୁ ଉଜ୍ଜୀବିତ ହୁଏ। ତେଣୁ ଯେତେବେଳେ ସାମାଜିକ କ୍ଷେତ୍ରରେ ଯେତେବେଳେ କଳହ ସୃଷ୍ଟି ହଉଛି ତା ପାଖରେ ପାଖ ପଡିଶା ଘରେ ସେ ଯେତେବେଳେ ଦେଖୁଛି ସାଧାରଣ ଭାବେ ତାପରେ ନିଶ୍ଚିତ ଭାବେ କୌଣସି ପ୍ରକାର କୁ ଆ ପଡ଼ୁଛି ଯାହା ଫଳରେ
ବେଶ୍
ସମୟରେ ସେ କୋଉଠି ନା କୋଉଠି ଗୋଟେ ଅ ଖରାପ ଚରିତ୍ରରେ କୁ ଆଡକୁ ପ୍ରବେଶ କରୁଛି। ଏବଂ ଶିକ୍ଷା କ୍ଷେତ୍ରରେ କଣ ଆବଶ୍ୟକତା ରହିଛି ଶିକ୍ଷା କ୍ଷେତ୍ରରେ ଭିତିଭୂମି ହଉ କିମ୍ବା ନା ଶିକ୍ଷକର ଆହୁରି କଣ ଆଭିମୁଖ୍ୟ ରହିଛି ଯାହା ଦ୍ଵାରା କି ଗୋଟେ ଅ ଆଗାମୀ ପିଢି ପାଇଁ ଆମେ ଗୋଟେ ଅ ସ୍ଵତନ୍ତ୍ର ଭାବେ ଗୋଟେ ଗୋଟେ ନୂଆ ପିଢି ତିଆରି କରିବା ଯୋଉ ନୂଆ ପିଢିରେ ନୂଆ ମୂଲ୍ୟବୋଧ ରହିବ ନୈତିକ ଶିକ୍ଷା ରହିବ। ମାନସିକତାରେ ତାଙ୍କର ବା ତାଙ୍କର ଉଚ୍ଚ ମାନର ମାନସିକତା ବୃଦ୍ଧି ହବ। ଏବଂ ସେମାନେ ଗୋଟେ ଅ ସୁଦୃଢ ରାଷ୍ଟ୍ର ଷ୍ଟ୍ର ଗଠନରେ ନିଜର ଭୂମିକା ଦେଇପାରିବେ କାରଣ ଗୋଟେ ଛାତ୍ର ଯେତେବେଳେ ଆଜି ପାଠ ପଢୁଛି କାଲି ସିଏ ଆଗାମୀ ଦିନରେ ବଡ ଭବିଷ୍ୟତ ଗଢିକି କାଲି ପ୍ରଶାସନିକ ସେବା ଅଧିକାରୀ ହଉଛି ପରବର୍ତ୍ତୀ ଅନ୍ୟାୟ କରୁଛି ଦୁର୍ନୀତି କରୁଛି ତ ସେଇଟା ପ୍ରାଥମିକ ସ୍ତରରୁ କୋଉ ଭଳି ଭାବେ ଆଚରଣ କଲେ ତା ବ୍ୟକ୍ତିଗତ ଯିବ ଏତେ ପ୍ରଭାବ ପକେଇବ ପରବର୍ତ୍ତୀ ସମୟରେ ସିଏ ଏ ସବୁ ଜିନିଷରୁୁ ବାହାରି ଯାଇକି
ତ ନିହାତି ଭାବରେ ତ ମୁଁ ଭାବିବି ଏହି କ୍ଷେତ୍ରରେ ଶିକ୍ଷକ ମାନଙ୍କ ସହିତ ସ ସରକାରଙ୍କର ବି କିଛି ଭୂମିକା ଅଛି କି ପିଲାଙ୍କୁ କେବଳ ସେମାନଙ୍କର ଶିକ୍ଷାଗତ ଯୋଗ୍ୟ ତାର ବିଷୟ ବସ୍ତୁ ପ୍ରତି ଧ୍ୟାନ ଦେବା ସହିତ ଅଲଗା ଯେମିତି କି କହିଲେ ନୈତିକ ଶିକ୍ଷା ଶିକ୍ଷା ମୂଲ୍ୟବୋଧ ସେଇ ସବୁର ର ଶିକ୍ଷାର ବହୁତ ଭାବରେ ଆବଶ୍ୟକ ଅଛି ବହୁତ ଭାବରେ ନୁହେଁ ଏହା ମୁଖ୍ୟ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ତ ତେଣୁ ନିହାତି ଭାବରେ ସେ ପ୍ରାଥମିକ ସୋପାନରୁ ପ୍ରଥମ ସ୍ତରରୁ ଏହିଭଳି କିଛି ବିଷୟବସ୍ତୁ ବି ଅ ଦରକାର ଯୋଉଟା କି ପିଲାଙ୍କୁ ଆଗାମୀ ଜୀବନରେ ଯାଇ ସେ କେମିତି ଭବିଷ୍ୟତ ଅ ଭବିଷ୍ୟତ ବନେଇବେ ନିଜର ଭବିଷ୍ୟତ ତିଆରି କରିବେ ତାଙ୍କର ପ୍ରଥମ ନୈତିକ ତେବେ ନୈତିକ ମୂଲ୍ୟବୋଧତା ଜଣେ ସାଧାରଣ ଭାବରେ ଯେମିତିକି ରହିଲେ ଉଚ୍ଚରଣ ଉଚ୍ଚାରଣ ବ୍ୟବହାର ଗୁରୁଜନଙ୍କ ପ୍ରତି ସମାଜ ପ୍ରତି କଣ କର୍ତ୍ତବ୍ୟ ରହିଛି ଗୋଟେ ଭଲ ଛାତ୍ରର ଲକ୍ଷଣ କଣ? ଗୋଟେ ଫ୍ୟୁଚର ରେ ଯାଇକି ଗୋଟେ ଭଲ ଭ ନାଗରିକ ହବାର ଲକ୍ଷଣ କଣ ତାହାର ତୁମେ ଏହା ଏହି ବା ଏଇ କଥା ବି ଶିଖେଇବାର ଅଛି କି ତୁମେ ମାନେ ହଉଛ ଆଗାମୀ ଭବିଷ୍ୟତ ଆଗାମୀ। ଭବିଷ୍ୟତ ଆଗାମୀ ନାଗରିକ ତୁମେ ମାନେ ତ ତୁମର ଭୂମିକା ବହୁତ ଅଛି ସମାଜ ପ୍ରତି ତ ସମାଜ ହିଁ ନିର୍ଭର କରେ ଆଜିକାର ଶିଶୁ ଛାତ୍ର ସମାଜ ଉପରେ ତ ସେମାନଙ୍କୁ କୁ ଯଦି ଆମେ ପ୍ରକୃତ କତ୍ତର୍ବ୍ୟ ଶିକ୍ଷା ନ- ଦଉଛେ ତ ନିହାତି ଭାବରେ ସେମାନେ ଆଜିକାଲି ଭାବରେ ଯେମତି ବିଶୃଙ୍ଖଳିତ ହଉଛନ୍ତି ତ
ତ ମୁଁ କହିବି ଏଥିରେ ସରକାରଙ୍କର ବି କିଛି ଯୋଗଦାନ ପଦକ୍ଷେପ ରହିବା ଉଚିତ କେବଳ ସ୍କୁ ସ୍କୁଲ ପ୍ରାଥମିକ ସ୍ତରରୁ ନୁହେଁ। ଏଇଟା ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ସୋପାନରେ ପ୍ରତ୍ୟେକ ଲେବୁଲ ରେ ଯାଇକି ଏପରିକି ଅ ବିଦ୍ୟାଳୟ ମହାବିଦ୍ୟାଳୟରୁ ବି ଏଇଟା କଣ୍ଟିନ୍ୟୁ ରହିବା ଦରକାର କି ଇ ଗୋଟେ ଏକ୍ସଟ୍ରା ଯୋଉଟା କି ଶିକ୍ଷକ ମାନଙ୍କ ଦ୍ଵାରା ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ସେମାନଙ୍କୁ ଏଇ ମୂଲ୍ୟବୋଧ ଜ୍ଞାନ ର ଶିକ୍ଷା ରହିବା ଦରକାର କି ସେମାନେ ଏଇଟାକୁ କଣ୍ଟିନ୍ୟୁ କରିଚାଲିବେ ନିଜ ଜର କି ହଁ ଆମର ଛାତ୍ର ହିସାବରେ ଏହି ସବୁ ଧା ଆମର ଧାରଣ କରିବାର ଅଛି ଏହି ସବୁ ସବୁ କରିବାର ଅଛି ତ ମୁଁ ଏୟା ଭାବୁଛି।
ନିଶ୍ଚିତ ଭାବେ ଆପଣଙ୍କର ଏଇ ଅ ମାନେ ଏଇ ଚିନ୍ତାଧାରା ଆପଣ ର ଏଇ ଯୋଉ ଅନୁଶୀଳନୀ ଜୀବନ ଆପଣ ନିଶ୍ଚିତ ଭାବେ କରିଛନ୍ତି ଏ ପ୍ରବାହ ମାନ ଧାରା ଆପଣ ଯି ଜା ଆପଣ ଶିକ୍ଷକ ହେବେ ଗୋଟେ ଗରିମାମୟ ପରିବେଶ ସୃଷ୍ଟି ହେଇପାରିବ ଗୋଟେ ଆ ଶିକ୍ଷାକ ମାନେ ଶିକ୍ଷା ଭିତ୍ତି ଆହୁରି ମଜବୁତ ହେଇପାରିବ ବହୁତ ଭଲ କଥା ଆପଣ କହିଲେ ନିଶ୍ଚିତ ଭାବେ ଆମର ମାନେ ଭଲ ଆଲୋଚନା ବି ହେଲା ଆପଣଙ୍କଠୁ କିଛି ବହୁତ ଶିଖିବାକୁ ମିଳିଲା। ତ କିଛି ବ୍ୟକ୍ତିଗତ କାରଣ ଅଛି ଏବଂ ମୁଁ ଟିକେ ପାଠ ପଢା ଅଛି ଆଉ ଆପଣ ସହିତ ମୁଁ ପରବର୍ତ୍ତୀ ସମୟରେ ଆମେ ଏ ବିଷୟରେ ଅଲଗା କିଛି ଡିସ୍କସନ କରିବା। ରହୁଛି ଆଜ୍ଞା ଧନ୍ୟବାଦ ନମସ୍କାର।
ଧନ୍ୟବାଦ।